କଣ କରୁଛ।
ରୋଷେଇ
ରଷେଇ ସରି ନି
ନା ବା
କଣ ରୋଷେଇ କରିଛ
ଏଇ ସକାଳେ ଭଜା କନି କୋବି ନଦିଆ ଆଳୁ ଭଜା କନି ତ ଭାଇ ହେରିକା ନେଇକି ଗଲେ
ଓହୋ
ତାପରେ ଡାଲମା କଲି ଆରେ ଭାତ ବସେଇନି ଭାତ ହେଇ ସାରିଲା
ରଜ ହାଟ ପଇସା ଟା କୋଉଠି ରଖିବ
ହଁ ହଁ ତତେ ଦେମୁଲେ ତ ନବୁ
ମତେ ଅଧେ କେତେ ଦେଇ ଦେଇଥା ରଖି ଦେଇଥା
ହଁ
ହୁଁ
ଦବା
ଆଉ
ହେଇ ନାଇ ପୋଟଳ ବିଟା ସେ କଷି ଦଉଛି ପୋଟଳ ସିଝା ଆଳୁ ଦିଟା ଥିଲା
ହଁ ହଁ ଗରମ ଭାତ ସମସ୍ତେ ଖାଇବ ନା ପଖାଳ କିଏ ଖାଇବେ
ନା ନା ଗରମ ଏ ବର୍ଷା ପାଗ ଅଛି କିଏ ପଖାଳ ଖାଇବ
ହଁ ଆଜି ପାଗ ବି ଥଣ୍ଡା ପାଗ ଅଛି ମୁଁ ବା ଏଇ ଗରମ ଭାତ ତ ମା ବସେଇଛନ୍ତି ମୁଁ ଏଇ ଡାଲି କରୁଛି ଆଉ ପୋଟଳ ଝୁଡଙ୍ଗ ଆଳୁ ଭାଜିଛି ଆଉ ମା ବାପା ତାଙ୍କର ମୁଗ ଡାଲି ଖାଇବେ ମୁଗ ଡାଲି ବି ଭାଜିଛି ଲୁଣି ଶୁଖୁଆ ଆଉ ସୋର୍ଷ ମସଲା ଦେଇକି ବିଲାତି ଦେଇକି କରୁଛି ତାଙ୍କର ବାପା ଖାଇବେ ଆଉ ଉଁ ପୁଅ ଖାଇବନି
ଆମର ବା ଏଠି ଖାଉ ମାଛ ଦହି କଣ କହିଥିଲେ? ସେ କଣ ଗଡିଆ ମାରିଥିଲେ। ଦେଖିଲା ବେଳକୁ ସଇଲାଣି ଦେଲେନି ମାଛ
ପୁଅ ତାର ଖାଇବ ନାଇ ଶୁକୁଆ। ତା ପାଇଁ ଅଣ୍ଡା ଭାଯିବି ସେ ଖାଇବ।
ଉଁ ହୁଁ।
ଆଉ ବାଇଗଣ ବିଲାତି ମା କହିଲେ ପୋଡିଦବ ମୁଁ ଚକଟି ଖାଇବି।
ହଁ।
ବାଇଗଣ ବିଲାତି କହିଚି ପୋଡ଼ିଦବ, ଚକଟି ଖାଇବେ ପୋଡ଼ିଦେବି ଚୂଲିରେ ଆଉ। ଆଉ କୋଉଦିନ ଯିବ ଗାଁକୁ?
ମୁଁ ଯାଉ ଯାଉ କା ମଝି ରଜ କି ଲାଷ୍ଟ ରଜ।
ସଂକ୍ରାନ୍ତିରେ ଏଠୁ ପଳେଇନେ କିଛି କୁହନ୍ତିନି ଏଁ?
ସଂକ୍ରାନ୍ତିରେ ଝିଅ ମାନେ, ବାପ ଘରୁ ପଳେଇ ଆଉଚନ୍ତି ଶାଶୁ ଘର କୁ ରଜ।
ହଁଁ ନା ନା ଏଠୁ ପଳେଇନାଇଁ କିଛି ନାହିଁ। ମାନେ ଶାଶୁ ମାନେ ବାପ ଘରୁ ଶାଶୁ ଘର କୁ ଆସିବେନି।
ରଜ ସଂକ୍ରାନ୍ତି ରେ ବାରଣ ହୁଏ ନି।
ଅହ।
ଆଉ କଉ ସଂକ୍ରାନ୍ତି ରେ ବାରଣ। ରଜ ସଂକ୍ରାନ୍ତିରେ ଏତେ ବାରନ୍ତିନି। ରଜ ସଂକ୍ରାନ୍ତି ଆଇଁଷ ପାଇଁଷ ଖାଇ ଦଉଚନ୍ତି ସ୍ତ୍ରୀ ଲୋକଗୁରା ଆଉ।
ହଁ ରଜ ସଂକ୍ରାନ୍ତିରେ ବା ଆଇଁଷ ଖାଇଦିଅନ୍ତି। କିନ୍ତୁ ଆମେ ଖାଉନା ସେଇ ରବିବାର ଏଇ ସଂକ୍ରାନ୍ତି ପିଡିଲେବି। ଆମେ ଆଇଁଷ ଖାଉନା ସେଇ ସାଧା ପଛେ ଖାଇବୁ କିନ୍ତୁ ପୁଅ ପିଲା ଖାଇ ଦିଅନ୍ତି, ଛାଡ।
ହୁଁ ସେ ସ୍ତ୍ରୀ ଲୋକଗୁରା ଖାଇଦଉଚନ୍ତି ସଂକ୍ରାନ୍ତିରେ ଆଇଁଷ।
ନା ଏଟା ଖାଇବା କଥା ନୁହଁ। ଯାହାହେଲେ ଏଟା ରଜ ସଂକ୍ରାନ୍ତି। ପୁଣି ଏ ବର୍ଷ କଣ ହେଇଚି ଜାଣିଚ ନା? ସଂକ୍ରାନ୍ତି ଦିନ ଅମାବାସ୍ୟା ପଡିଚି। ମିଥୁନୁ ସଂକ୍ରାନ୍ତି କି ଅମାବାସ୍ୟା ଭଲ ନୁହେଁ।
ଦି ଟା ଯାକ ଏକାଠି ପଡିଚି ବା।
ନା କିନ୍ତୁ ଏମିତି କେବେ ପଡେନି। ମିଥୁନୁ ସଂକ୍ରାନ୍ତି ଅମାବାସ୍ୟା ପଡେ ସେଟା ଅଲଗା କଥା ସଂକ୍ରାନ୍ତି ମାନେ ଯୋଉ ଆମର, ଯୋଉ ରଜ ସଂକ୍ରାନ୍ତି ଟା ନୁହେଁ କି ମିଥୁନୁ ସଂକ୍ରାନ୍ତି।
ଓ ହୋ।
ମିଥୁନୁ ସଂକ୍ରାନ୍ତିରେ ଅମାବାସ୍ୟା ପଡ଼ିଲେ ଏଇଟା ଭଲ ନୁହଁ। ଏ ବର୍ଷ ଏମିତି ପଡିଚି।
ତା ପରେ ତ ମରୁଡି ହେବ ଆଉ। ସେଥିପାଇଁ ଟିକେ କରୁଚି ଆଉ।
ହଁ, ମରୁଡି ହବ। ତା ପରେ ବି ଭଲ ନୁହଁ। ଏମିତି ହେଲେ ଭଲ ନୁହଁ। ଆଉ ଗଲଣି ବନ୍ଧୁବାନ୍ଧବ, କୁଆଡେ ଗଲଣି ନା ଯାଇନ?
ନାଁ ନଁଇ ମାମୁଁ ଆଇନା ଆସିଚନ୍ତି।
ମାମୁଁ କିଏ? ଏଇ ତମ ଶାଶୁଙ୍କ ବାପା। ଦାଦାଙ୍କ ଶାଶୁଙ୍କ ଭାଇ। ହଁ।
ହଁ। ଆଇନା ଆସିଚନ୍ତି। ଗାଧୁଆକୁ ଆସିଲେ ଖାଇକି ଖାଇସାରିକି ଯିବେ ପଛକେ। ରୋଷଇବାସ ସରିନି।
ଆଉ ତମ ଘରେ ବନ୍ଧୁ ଅଛନ୍ତି ଆଉ। ଅ ହଁ। ଆଉ ତମେ ତ ଘରକୁ ଯିବ। ତମ ସାନ ଯାଆ ସିଏ ତ ଘରକୁ ଯିବେ ଆଉ।
ହଁ।
ୟ ହ ଇଏ ପଳେଇବେକି ଆଜି ସେ ଦେଇ ସାନ।
ହଁ ହଁ।
ଆଜି ପଳେଇବେ?
ହଁ।
ସିଏ ଗଲେ କେତେ ଦିନ ରହିବେ, ଆଠ ଦିନି?
କେତେ ଦିନ ରହିବ କିଏ ଜାଣିଲା? ଆଉ ଏ ଦିନ ଯାଇ ସେଦିନ ତାର ରହିବ।
ହଁ। ମାନେ, ତମେ ଯେତେ ଦିନି ପାଇଁ କହିକି ଯାଅ, ସେତେ ଦିନେ ଆସ ନା। ଦିନେ ଦି ଦିନ ଗଡିଗଲେ ବି କିଛି କୁହନ୍ତି ନାଇଁ ତମ ଶାଶୁ।
କହିବେନି କେମିତି ଶାଶୁଘରେ?
ତମେ ଯେତେ ଦିନ ପାଇଁ କହିକି ଯାଇଥାଅ, କେବେ ଆ
ସେଦିନ ଆସିବୁ ନ ହେଲେ ନାଇଁ ଫୋନ କରିକିନା କହିବୁ ଅସୁ-ଅସୁବିଧା କଣ ହେଲା। ଫୋନ କରି ଯଦି କିହିବୁ ଏଇଆା।
ହଁ ହଁ।
କହିବେନି କେମିତି ଶାଶୁଘର ପରା? କଣ ବାପଘର ହେଇଛିି ନା।
ହଁ। ଆମ ଗାଡି ମାନେ ପଅରି ଦିନ।
ଉଁ।
କହିବେ ଦିନ ରହିକି ଆସିଲେ ମୁଁ ଯିବି।
ହଁ।
ଆମ ଗାଁରେ ତ ଭଲ ରଜ ହବ ଆଉ। ସେ ମେଲୋଡି ଫେଲୁଡି ଟିକେ ହବ ନା ରଜ ଟା ଆଗରୁ ନ ଥିଲା ମଝିରେ ଯୋଉ ଆଠ, ଦଶ ବର୍ଷ ରଜ ଆଉ କେହି କଲେନି। ଆ ଗାଁରେ ପୁଣି ଏବେ ପୁଣି ଏବେ ଏଇ ଚାରି, ପାଞ୍ଚ ବର୍ଷ ହେଲା ପୁଣି ଭଲ ରଜ ହଉଛି ସବୁଆଡେ। ନା ପ୍ରତି ଗାଁ ଗାଁ ରେ ଭଲ ରଜ କାରଣ ଆମ ଓଡିଆ ସଂସ୍ ସଂସ୍କୃତି ପରମ୍ପରା ଯୋଉଟା ମାନେ ପଳେଇଥିଲା ଏବେ ପୁଣି ସେଟା ସମସ୍ତେ ମିଳିମିଶିକି କରୁଛନ୍ତି ରଜ ପାଳନ କରୁଚ
ଉଁ
ରଜଟା ମାନେ ରଜଟା ପୁରା ତିନି ଦିନି ପାଳନ କରନ୍ତିନି କି ସିପ୍ ତିନି ଚାରି ଦିନ ସେଟା ଭଲରେ ସବୁଆ
ଆମ ରଜ ସେ ତିନି ଦିନି ହୁଏ ଏଇନେ ଚାରି ଦିନି।
ଏଇନା ଆମ ଗାଁ ରେ ଭଲ ପାଞ୍ଚ ଦିନି ସେଇ ରଜ ବାସି ଦିନ ବାଟଉନାହାନ୍ତି ତାପର ଦିନ ବାଟଉଚନ୍ତି।
ହଁ
ଯାତ୍ରା ହଉଚି ଯୁଆଡେ ଯୋଉ ଗାଁରେ ହେଦିନ
ତମ ଗାଁରେ କଣ ବା ମେଲୋଡି ଆସିବ ନା କଣ ଏ ବର୍ଷ।
ଉ କଉଠି?
କଟକରୁ କଣ ମେଲୋଡି ପାଟି ଆଣୁଚନ୍ତି।
କଉଠି ଆମ ଗାଁରେ?
ହଁ।
ହଁ ଆମ ଗାଁରେ ପା ତିନି ଦିନି ମେଲୋଡି ହବ।
ହ ତୁ ଯୋଉ
ତିନି ଦିନି ମେଲ୍ ମେଲୋଡି ହବ ସିଙ୍ଗର ଆସିବେ ଗୀତ ବୋଲିବେ ଆଉ ଡ୍ୟାନ୍ସ ଡ୍ୟାନ୍ସ ଗୋଟେ ଦିନ ହବ। ଡାବୁ ଭଲ। ବନ୍ଧୁବାନ୍ଧବ ସବୁ ଆସିଲେଣି ସେଇ ଆମ ଝିଅ ଟା ଆସିଲାଣି ଫୋନ୍ କରିଥିଲା କହିଲା ଆସିବୁ ଦେଇ ମୁଁକହିଲି ହଁ ଦେଖେ ଏ ମା ଆସନ୍ତୁ ମୁଁ ଯିମି ସେ ଶୁକ୍ରବାର ପଳେଇବ ଆମ ପୁଅ ଟା ଆସିବ ଯେ ତା ସାଙ୍ଗରେ ପଳେଇବ ତା କାରରେ କହିଲା ଆସିବୁ ରହିକି ଯିବୁ ଯଉଁ ଦି ଚାରିଦିନ ସେ କେଉଝରରେ ନାହିଁ ନା।
ତମ ପୁଅ କଣ କାର୍ ନେଇକି ଯିବାଆସିବା କରୁଛି ଏଟିକି ନା?
ହଁ ହଁ। ସେ କଣ ଡେଲି ଆସୁଛି କି ସିଏ ଯଉ ଦି ତିନି ମାସରେ ଥରେ।
ହୁଁ ହୁଁ।
ଏ ଆସିଛନ
ସେଠି ରହନେ ତା କାର୍ ସେଠି ଏଠି ରହିନେ
ହଁ ହଁ ହଁ ତା ଗାଡି ସେ ପ୍ ମାନେ ନିଜେ କିଣିଛି ଆଉ। ତାର ପୁଣି ପିଲା ରଖିଛି ଆଠ ଦଶଟା ପିଲା ସେ ପିଲା ସେ ଗାଡ଼ିରେ ଯିବା ଆସିବା କରୁଛନ୍ତି। ଯୋଉଠି କଲ୍ ପଡୁଛି ସେଇ କେ କାରରେ ସବୁ କନତି ଜିନିଷ ପତ୍ର ସବୁ ନଉଛନ୍ତି। କ୍ୟାମେରା ଫ୍ୟାମେରା ସବୁ କ ନଉଛନ୍ତି।
ଓହୋ ଏଇ ଯୋଉ କ୍ୟାମେରା ଇଏ କରୁଛି।
ହଁ ହଁ ତାର ନିଜ ଅଫିସ ଖୋଲିଛି ପିଲା ରଖିଛି ଆଠ ଦଶଟା।
ହଁ ହଁ।
ହଁ। ଭଲ ଆମ ଏଇ ଯୋଉ ଆମ ଏଠି ମାନେ ତାଙ୍କ କେଉଁଝର ରେ ବି ତାର ଫାଷ୍ଟେ। ମାନେ ତା ଫଟୋ ଇଏ ସେ ଫାଷ୍ଟ, ହଁ। ବାହାରୁ ବି ତାର ଆସ୍ ସେ ବହୁତ ବାହାରୁ ଆମେ ଏପଟିଆ କଲ୍ ଯେତିକି, ବାହାରିଆ କଲ୍ ବି ବହୁତ ଆସୁଚି। ବାରିପଦା, ସେ କଟକ, ଫଟକ ସେପଟ୍ ଲାଇନ୍ ବହୁତ କ ଆସୁଛି। ପିଲା ଅଛନ୍ତି, ଆମ ଗାଁରୁ ଗୋଟେ ପିଲା ଯାଇକି ଅଛି ଦିଟା ପିଲା।
ତମ ଗାଁରୁ!
କଟ୍ ହଁ କଟକରୁ ଅଛନ୍ତି ଦି ତିନିଟା ପିଲା। କେଉଁଝରରୁ ଦିଟା ପିଲା ତା ପାଖେରେ। ଅଛନ୍ତି ଆଉ। ଛୋଟ ଛୋଟ ପିଲାଗୁରାକ ଅଛନ୍ତି କୋଡିଏ ବାଇଶି ବର୍ଷ ପିଲା ଗୁରା ସବୁ ଅଛନ୍ତି। ହଁ। ଏଇଆ ଆଉ।
ଉ, ହୁଁ।
ଏ ଆସିବ ଆମ ପୁଅ ଏଇ ସଂକ୍ରାନ୍ତି ଦିନ ଆସିବ। ଆସିବ ଯେ ଶୁକ୍ କ୍ରୁରୁବାର ଦିନ ଯିବ। ଫୋନ୍ କରିଥିଲା ସକାଳୁ ଆଉ ଦେଇ ଆସିବୁ ନା କାଲି ନା ଆଣିବି ଆଣି ଆସି ନାଁ ମା ଯିବେ ଆ-ଆସନ୍ତୁ ଆସିବୁ ପଛେ।
ହୁଁ।
କଲା ମୁଁ ଫୁଣି ଆଉ ରଜରେ ଆଉ ଫାଙ୍କ୍ ଙ୍କା ଆଉ ବାପା ଯିବେ ପଛେ ଆଣି ଆସିବେ ହଁ, ଯିଏ ହେଲେ ଆସିବ।
ହୁଁ।
ରଜରେ ତାର ପିଲାମାନେ ତାର ବୁଲାବୁଲି କରିବେ, କୁଆଡେ ଯିବେ କି କଣ କରିବେ? ସେଥିପାଇଁ କହୁଥିଲା। ତୁ କାଲି ଆସେ, ମୁଁ ତୁ କାଲି ବାହାରିଥା ମୁଁ ଯାଇଁକି ଆଣି ଆସିବି। ଚାର୍
ତମ ପୁଅର ଏଇଟା କେତେ ବର୍ଷ ହେଲାଣି?
ତାର ବା ଏଟା ହେଇ ହେଲା ପଚିଶି ବର୍ଷ।
ଓହୋ! ତା ନାମ-ଅଁ ଚଗୁଲୁ ହେରିକା ସାଙ୍ଗରେ! ନା ଚଗୁଲୁ ତାର ସାନ ହବ ବ
ନା ନା ତାଠୁ ସାନ। ଆମ ପୁଅ ପା ମୋ-ମୋପା ସେ ଯୋଉ ରାଜୁ ବା ଆମ ବ୍ୟାଚେ।
ଓହଃ ସେଇଆକୁ ସାନ ହବ
ସିଏ ବା ଆମ ପୁଅର ବା ଏଇଟା ପଚିଶି, ପଚିଶି ନୁହେଁ ଚବିଶି ଚବିଶି ପ୍ଲସ।
ଆମ୍ ଚଗୁଲାଟାଁ ହେଇଁଥିବ, ଛବିଶି ନା ସତେଇଶି ଆଉଁ।
ସେ ବା ମୋ ସହିତ ରାଜୁ। ଆଉ ଆମ ଜଗାର ସେ ଚବିଶି ପଚିଶି ବର୍ଷ, ଏଇ ଆମ ଝିଅଟାର ବାହାଘର କର୍ସ, ଝିଅଟାର ଏଇ ବର୍ଷ ବାହାର କରିବେ, ଏ ବାହାଘର କରିସାରିନେ, ଘରଟା-ଆଁ-ମ୍ ଘରଫର ସବୁ ସରିଲାଣି ଯେ ରଙ୍ଗ ଫଙ୍ଗ ହେଇନି, ୱାରିଙ୍ଗ୍ ହେଇନି। ହେଇହୁଆ ଏଁ
ଓହୋ! ତମ ଝିଅର?
ନା, ନା ଆମ ଝିଅର ଏଇ ବ ଏଇ ବର୍ଷ କର୍ ଦେବେ।
ଘର ଫର କମ୍ପ୍ଲିଟ୍ ତମ ପୁଅର କରିବ।
ହଁ, ହଁ। ପୁଅର କରିବା, ବି ତାସ୍ ଦି ଭାଇ ଏଠି ରହିବ, କି ସେଠି ତାର ହେଣେ ରହିବ ଠିକ୍ ନାହିଁ?
ଅହଁ।
ସିଏ ତାର ସେଠି ରହିବ, ତାର ପିଲା ସେଠି ରଖି ତାର ସେଠି ରହୁଛି ଆଉ। ସିଏ ଏଠି ରହିବ ତା'ପରେ ମୋ ମାଁ ଥାନ୍ତା କି, ମା ନାହିଁ, ସେ ହଁ
କେହି ନାହାନ୍ତି ଗାଈ କେତେ ବାପା ଟା।
ମୋ ବାପା ସେମିତି କହି ହବନି ସମସ୍ତେ ଅଛନ୍ତିମାନେ କହିବାକୁ ଗନେ ବି କେହି ନାହାନ୍ତି ନୁହେଁ କି। ଆଉ ଧର ମାନେ ବଡାପା ବଡବୋଉ ସେମାନେ ଆମେ ଗୋଟେ ଫ୍ୟାମିଲି ଗୋଟେ ଗୋଟେ ଘର ଚଲୁନୁକି ଯାହା ହେନେ ଆମେ ସିନା ଆମେ ସିନା କହିବା ମୋ ବଡ ବାପା ମୋ ବଡବୋଉ ସିଏ ପୁଣି ସେଟା ସେ ସେତିକି ମାନିକି ରହିନେ ହେଲା।
ହୁଁ।
ହେଲେ ମୋ ବଡଆପା ବୋହୁତ କରି ଚନ୍ତି ମୋ ମା ଯେତେବେଳେ ମାମୁଁ ଘରକୁ ଗଲାଯେତେବେଳେ ପଡିଲା ଗାଡିରୁ ପ ମୋ ବଡ ଆପା ମେଡିକାଲ ନେଇକି ପନ୍ଦର ଦିନି କାଳ ମୋ ମାକୁ ଜଗିକି କଟକ ମେଡିକାଲରେ ରହିଥିଲେ।
ହଁ ହଁ।
କରୁଚନ୍ତି ସିଏ ହୋଉ ଦେଇ ରଖୁଚି ଆଁ ଜାଏ ରୋଷେଇ କରେ।
ହଁ।